ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରୁଛ?
ଏଇ ପୁଅ କ ପଢଉଥିଲି ତମେ?
ମୁଁ ଏଇଠି ବସିଛି ଆଉ। ତରକାରୀ ବସେଇ କି ବସି ଚୁପ
କଣ ତରକାରୀ ବସେଇଛ।
ଅଣ୍ଡା ଆଳୁ ସିଝେଇ ଦେଇଛି ଗୋଟେ ଏପଟେ ଆଉ ତରକାରୀ ଚିକେନ ବସିଛି।
ଉଁ ହୁଁ।
ଛୁଆ ଅଣ୍ଡା ଖାଇବେ ହଁ ଅଣ୍ଡା ତରକାରୀ ଛୁଆ ଅଣ୍ଡା ସିଝା ଖାଇବେ ଅଣ୍ଡା ଦି ଜଣ ଆଙ୍କ ଅଁ ଖାଇବେ ବଡ଼ ପୁଅ ସାନ ପୁଅ ତା ବାବା ଅଣ୍ଡା ତରକାରୀ ଖାଇବେ ଆଉ ଚିକେନ କଷା ହେଉ
ଆଉ ତମ ଢେଙ୍କାନାଳରେ ରଥଯାତ୍ରା ସତରେ ବହୁତ ଭଲ ହୁଏ ବୋଲି ମୁଁ ଶୁଣିଥିଲି ସତରେ କଣ ଭଲ ହୁଏ ପୁରୀ ଭଳିଆ
ହଁ ସେ ଯୋଉ ବଳରାମ ମନ୍ଦିର ଅଛନ୍ତି ଠାକୁର ବଳରାମ ଠାକୁର ବଳରାମ ଜଗନ୍ନାଥ ସୁଭଦ୍ରା ଅଛ ଥାନ୍ତି। ମ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ମନ୍ଦିର କହୁଛି ଏଠି ସେମତି ବଳରାମ ଅ ଅଛନ୍ତି ଗୋଟେ ମନ୍ଦିରରେ ଖାଲି ବଳରାମ ଠାକୁର ଅଛନ୍ତି। ତାପରେ ଆଉ ଗୋଟେ ମନ୍ଦିରରେ ଅଛନ୍ତି ଜଗନ୍ନାଥ ସେ ବଳରାମ ସୁଭଦ୍ରା ତିନି ଠାକୁର ପୂଜା ପାଉଛନ୍ତି ଭଲ ହୁଏ। ହୁଁ।
ମାନେ ଏଠି ବଳଭଦ୍ର ଙ୍କର ସୁ ଅଲଗା ମନ୍ଦିର।
ହଁ ଏଠି ବଳରାମଙ୍କର ଅଲଗା ଅଲଗା ମନ୍ଦିର ଆଉ ଜଗନ୍ନାଥ ତା ହଁ ହଁ ଯାଇଛି ତା ପଛରେ ଅଛନ୍ତି ଆଉ ଗୋଟେ ମନ୍ଦିର ହେଇଛି ତା ସେଠି ଅଛନ୍ତି ଜଗନ୍ନାଥ ବଳରାମ ସୁଭଦ୍ରା। ଏଠି ଯୋଉ ବଳରାମ ଠାକୁର ଆମର ଅଛନ୍ତି ତାଙ୍କ ସେ ପୁରା ମଣିଷଙ୍କ ଭଳିଆ ମୂର୍ତ୍ତି ନିଶ ଅଛନ୍ତି ନିଶ ଠାକୁରଙ୍କର ଅଛି ସେ ଅଲଗା ଠାକୁର ପୁରା ମଣିଷଙ୍କ ମୂର୍ତ୍ତି ଯେମତି ସେଇ ଭଳିଆ।
କଣ ପାଇଁ କଣ ତାର କିଛି ଜାଣିଛ ତା ବିଷୟରେ ନା ନାଇଁ?
ନାଇଁ ମୁଁ ସେମିତି କିଛି ଯାଣିନି ତ। ସେ ତ କୁହନ୍ତି ଏଇ ବଳରାମ ଠାକୁର ବଡ ଜଗନ୍ନାଥ ବଳରାମଙ୍କ ସୁଭଦ୍ରା ତିନି ଭାଇ ସିଏ ବଡ ବୋଲି ଆଙ୍କର କଣ ବଳରାମ ମନ୍ଦିର ଦିଆହେଇଛି ଖାଲି ବଳରାମ ଠାକୁର ଥାନ୍ତି। ମୁଁ ଶାଶୁରଙ୍କୁ ପଚାରିଛି ଶି କୁହନ୍ତି ତ ଆମେ ଜଣିନି ତ ମନ୍ଦିରେ ତ ବଳରାମ ମନ୍ଦିର ଦିଆ ହେଇଛି ଆଉ।
ସେଇ ଗୋଟିଏ ଜାଗାରେ କିନ୍ତୁ ତଳ ଆଗ ପ ପଛ ହେଇକି ଦିଟା ମନ୍ଦିର। ହୁଁ।
ଯେନ୍ତି ପୁରୀରେ ଓ ଲକ୍ଷ୍ମୀ ମନ୍ଦିର ଶନି ଠାକୁର ଙ୍କ ମନ୍ଦିର ସେ ଏନ୍ତି ଏଇଠି ସେମିତି ସବୁ ମନ୍ଦିର ଭିତରେ ସବୁ ଠାକୁରଙ୍କ ମନ୍ଦିର ଅଛନ୍ତି ସବୁ ଠାକୁର ଅଛନ୍ତି ଶନି ଠାକୁର ଲକ୍ଷ୍ମୀ ଠାକୁର ଶିବ ପାର୍ବତୀ
ହଁ।
ସବୁ ଅଛନ୍ତି ସେ ଭିତରେ ଭିତରେ ସବୁ ଅଛନ୍ତି।
କଲେ କେବେ ଯିବା ଆଉ ବୁଲିକି ଆସିବା।
ହଁ ସୁନାବେଶ ବି ହୁଅନ୍ତି ବଢିଆ ସେ ହୁଅନ୍ତି ଭଲରେ ସେ ଠା କୁର ପୁରା ସଜା ହେକି ପୁରା ସୁନା ପିନ୍ଧନ୍ତି ତାଙ୍କ ହାତ ଅ ସୁନା ସେ ଯୋଉ ଧରନ୍ତି ଶଙ୍ଖ ଚକ୍ର ସବୁ ସୁନା ଦେଖି ଆସ ସବୁ ଭଲ ଲ
ଯେମିତି ପୁରୀ ହୁଏ ଆଉ ସେମିତି
ପୁରା ପୁରୀରେ ଯେମିତି ହୁଏ ସେମିତି ହଁ।
ହଁ ହଁ ଏଇ ରଥ ଯାତ୍ରାରେ ଯେମିତି ଭିଡ ହେଇଥାଏ ସେମିତି ଭିଡ଼ ଡ ହୁଏ ନା
ହଁ ଭିଡ ତ ପ୍ରବଳ ହୁଏ ହଁ ଆମେ ଯାଉ ଯୋଉ ଝାଡୁ ଠାକୁରଙ୍କ ମନ୍ଦିର ପାଖରୁ ପୁରା ଯିବୁ ଝାଡୁ କରି କରି ଠାକୁର ଯୋଉ ପର୍ଯ୍ୟନ୍ତ ଯିବେ ରଥରେ ବସିବା ପର୍ଯ୍ୟନ୍ତ ରଥ ଥିବ ମାର୍କେଟରେ ତଳ ମାର୍କେଟରେ ଠାକୁରଙ୍କୁ ସେ ପର୍ଯ୍ୟନ୍ତ ପୁରା ନେବେ ଠାକୁର ପହଁଣ୍ଡି କରି କରି ଝାଡୁ କରି କରି ଯିବୁ ଠାକୁର ସେ ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ଠାକୁର ଆମେ ଆଗରେ ଆଗରେ ଠାକୁର ପଛରେ ପଛରେ ଯାଉ ଲୁଗା ପକେଇବୁ ସେ ଠାକୁର ସେ ଲୁଗାରେ ବସନ୍ତି ପହଣ୍ଡି ଯୋଉ କଲାବେଳେ ଠାକୁ ଠାକୁର ଙ୍କୁ ଝୁଲେଇ ଝୁଲେଇ ନିହାନ୍ତିନି।
ହଁ ହ।
ସେଇଠି ଲୁ ଲଗା ପକା ଯାଏ ସବୁ ଯେ ଲୁଗା ନେଇ ଥାନ୍ତି ସବୁ ପକାନ୍ତି ଠାକୁର ସେହିଥିରେ ଯାଆନ୍ତି। ଅ ମାର୍କେଟରେ ପୁରା ମନ୍ଦିରରୁ ମାର୍କେଟ ପର୍ଯ୍ୟନ୍ତ ପୁରା ଝାଡୁ କରିକି ଯାଇ ଯିବେ। ଭଲସେ କରନ୍ତି ଠାକୁର ବାଜା ଫାଜା ବଜେଇକି ପୁରା ଠାକୁରଙ୍କୁ ପୁରା ଭଲରେ ନିଅନ୍ତି। ଏଠିକାର ଢେଙ୍କାନାଳର ରାଜା ଆସନ୍ତି। ତାଙ୍କ ସ୍ତ୍ରୀ ଆସନ୍ତି। ତାଙ୍କ ପୁଅ
ଆ ଢେଙ୍କାନାଳ ରାଜାଙ୍କର ସମସ୍ତେ ଆସନ୍ତି।
ସମସ୍ତ ଆସନ୍ତି ତାଙ୍କ ପୁଅ ତାଙ୍କ ହ ମ ସ୍ତ୍ରୀ
ଆଉ ପୁରୀରେ ଯେମିତି ଆମର ଝାଡୁ ମାରନ୍ତି ଢେମର ପୁରୀ ରାଜା ସେମିତି ଢେଙ୍କାନାଳରେ ହଉଥିବ ଆଉ।
ସୁନାବେଶଟା ଭଲ ହୁଏ ହଁ। ଆରବର୍ଷ ସେ ରାଜାଙ୍କର କଣ ଦେହ ଖରାପ ଥିଲା ତାଙ୍କ ପୁଅଙ୍କୁ ଦେଖିଥିଲି। ତାଙ୍କ ସ୍ତି ଦି ବର୍ଷ ଆସିଥିଲେ।
କେବେ କହିନା ତମେ ଏମିତି ଏତେ ସୁନ୍ଦର ହୁଏ। ଏତେ ଭଲ ହୁଏ। ଜାଣିଚି ଟିକ୍ ଶୁଣିଥିଲି କିନ୍ତୁ ଏତେ ଭଲସେ ବୋଲି ମୁଁ ଆଉ ଜାଣିନଥ
ମୁଁ ତ ଫାଷ୍ଟ ଦି ବର୍ଷ ଯାଇନ ଥିଲି। ଏ ଆରବର୍ଷ ଯାଇଚି। ଏ ଗୋଟେ ବର୍ଷ ମୁଁ ଯାଇଥି ମୁଁ ବି ଜାଣି ଶୁଣିଥିଲି ମୁଁ କେବେ ଦେଖିନଥିଲି। ପୁଅ ଛୋଟ ଥିଲା ହଁ ଯଉ ଲେମ୍ବୁ ପାଣି ହୁଏ। ଲେମ୍ବୁ ପାଣି କା ଖେଚୁଡି ହୁଏ ଠାକୁରଙ୍କ ପ୍ରସାଦ। ସେସବୁ ଖାଆନ୍ତି ଯେତିକ ସବୁ ଆସନ୍ତି ପୁରା ପ୍ରବଳ ଲୋକ ହନ୍ତି। ତିନି ହଜାର ଭଳିଆ ଲୋକ ଆସନ୍ତି ସବୁ ସେଠି ଖାଆନ୍ତି ତାଙ୍କୁ ବ୍ୟାଗ, ଖେଚୁଡ଼ି, ଲେମ୍ବୁ ପାଣି
ହୁଁ ହୁଁ ଦୂର ଦୂରରୁ ଯେଉ ଭକ୍ତ ଆସୁଥିବେ ତା ଉମ ପାଣି ତାଙ୍କୁ ଯୋଗା ଯାଉଥିବ ଆଉ। ସବୁ କମିଟି ଥିବ କମିଟି ସବୁ ପାଣି ଦଉ
ହଁ ହଁ ସବୁ ଛକରେ ସବୁ ବସଥିବେ ପିଲା ପାଞ୍ଚ ଛଅ ବସଥିବେ। ପାଣି ଧରିକି, ଖେଚୁଡ଼ି ସମାନ ଦୁଇ ଲମ୍ବା ଲାଇନ ଲଗେଇକି ବସିଥିବେ। ମନ୍ଦିର ପାଖରେ ଦଶ ବାର ଜଣ ବସିଲେ ପୁଣି ଆଉ ଗୋଟେ ଛକରେ ପାଞ୍ଚ ଛଅ ଜଣ ବସିବେ। ପୁଣି ଆଉ କେତେ ସମୟ ବାଟ ଆଉ କେତେ ବାଟ ରେ ପୁଣିଳ ଅଲଗା ଲୋକ ବସିଥିବେ। ଯିଏ ଯଉଠି ଖାଇପାଇଲେ।
ହୁଁ ହୁଁ କୋଉ ପଚାରରେ ତୁମର ସେ ମନ୍ଦିର ଜଗନ୍ନାଥ ମନ୍ଦିର ଟା?
ଦେଉଳ ସାଇରେ।
ହୁଁ। ଦେଉଲସାଇ। ତୁମର ଏଟା କୋଉ ସାଇରେ ଯାଉ ଚି?
ଆମର ଏଟା ଜୁବଲି ଟାଉନ। କଣଟା ନାଳି ବା ପାସ ଯୋଉ ବ୍ଲୁ ଟାଉନ୍।
କେତେ କିଲୋମିଟର ହବ ତୁମ ଘର ଠାରୁ ସେ ଜଗନ୍ନାଥ ମନ୍ଦିର?
ଗୋଟେ କିଲୋମିଟର ବି ହବନି।
ନା ପାଖେରେ ତୁମେ
ପୁରା ପାଖରେ ଯାଏ ଏବେ ଆନିଭର୍ଷ ରେ ଯାଇଥିଲି ଯାଏ ବାଡେ ଫାଡେ ପଡେ କି କେତେବେଳେ ମନ୍ଦିର ସଂକ୍ରାନ୍ତିରେ ଯାଏ।
ହୁଁ ହୁଁ। ନୀତିି ଫୀତି ହଉଥିବ ତ ସେଠି?
ଆଜ୍ଞା?
ନୀତି ହଉଥିବ ତ ଜଗମ ନ୍ଦିରରେ।
ହଁ ଅଭଡା ସେ ଯୋଉ କଣ ଗୋଟେ ଭୋଗ ହୁଏ ପୋଡପିଠା ଆହୁରି ଯୋଉ ଖଜା ଠାକୁରଙ୍କର ଭୋଗ। ସବୁ ହୁଏ, ଆଣନ୍ତି ମଝିରେ ମଝିରେ ରାତିରେ ଆଣିକି ଆସନ୍ତି।
ହଁ।
ପୋଡ଼ପିଠା। ବି ଏଠି ଯୋଉ ଅର୍ଡର ଯାହାର ଯାହା ଦରକାର ସବୁ ଭୋଗ ପାଇଁ ଅର୍ଡର ଦେଇ ଦଉଚନ୍ତି। ପୁରୀରେ ଯେମିତି ଅବଢା ଆଣିକି ଆସନ୍ତି ପୁରୀରେ ଯେମିତି ଭୋଗ ଫୋଗ ସବୁ ତୁଳସୀ ପତ୍ର ପଡେ ଏଠି ସବୁ ସେମତି।
ଭଲ ହଉଛି ଆଉ। ପ୍ରାୟତଃ ମନ୍ଦିର ଯୋଉଠି ଅଛନ୍ତି ଜଗନ୍ନାଥ ମନ୍ଦିର ଅଛି ମାନେ ଯ ଅଳ୍ପ ବହୁତ ଯାହା ହଉ ଗୁରୁବାର ନୀତି ପ୍ରତି ବା ଟା ବେଳକୁ ନୀତି ଟିକେ ଦିଆଯାଏ କିନ୍ତୁ କୋଉଠି କଣ ଆକାରରେ ହଉଛି ମୋ ଜଗନ୍ନାଥ ମନ୍ଦିର ମାନେ ଛୋଟ ରଥଟି ହଉ ଠାକ୍ ଠାକୁରଙ୍କୁ ରଥରେ ମାଉସୀ ମା ମନ୍ଦିର ଯିବେ ଯାହାହଲେ କିନ୍ତୁ ଏ ଗୋଟେ ଗୋଟେ ଜାଗା ସବୁ ବେଶୀ ପରିଚିତ ଆଉ ଢେଙ୍କାନାଳ ହଉ ସୁକିନ୍ଦା ହଉ ପୁରୀ ଆମର ଏମିତି ଗୋଟେ ଗୋଟେ ଜାଗାରେ ଭଲ ଭାବରେ ଟିକେ ହେଇଥାଏ ନା କି।
ହଁ
ଆମ ଗାଁରେ ବି ରଥଯାତ୍ରା ହଉଚି ଏଇ ଶାଶୁଘରେ ଆମେ ବି ର ରଥ ଟାଣୁ ରଥ ଟାଣି ଟାଣିକା ଆମେ ଯିବୁ ବହୁତ ବାଟ ଏ ଆଉ ଆମର ଏଇଠି ପାଖରେ ଅଛି ଗୋଟେ ଜାଗା ସେ ଠି ଟିକେ ବଡ ଆକାରରେ ହୁଏ ସୁନାବେଶ କରିବେ ସେ ବଜାର ଉପରେ ର ଥ ଯିବ ସେ ରଥକୁ ଟାଣିବା ପାଇଁ ସେ ରଥ ଦେଖିବା ପାଇଁ ସବୁ ଗାଁ ଲୋକ ପଳାନ୍ତି ବଜାର ଉପରକୁ ଆମର ଏଇପ ଟ ବଜାର ରେ ର ଯାଏ ଯିବେ ଠାକୁର ରହିବେ ଦୋକାନ ବଜାର ପଡିବ ଦୁନିଆ ଲୋକ ଦୁନିଆ ଆଡୁ ଆସିବେ ଆମର ଏମ୍ଏଲ କୁ ଡକା ହବ ସିଏ ଯାହା କରିବେ ଆମ ବ ବହୁତ ଭଲ ଭାବରେ ବ୍ୟବସ୍ଥା ହୁଏ। ଆମର ଏଇଠି ପାଖାପାଖି ଗଡମଧପୁର ସେଠି ବି ଜଗନ୍ନାଥ ମନ୍ଦିର ସେଠି ବି ସେମିତି ଭଲ ଭାବରେ ହୁଏ। ଏବେ ତ ଆହୁରି ପ୍ରଶାସନ ସୁବିଧା କରିଦେଲାଣି ପଇସା ପତ୍ର କମିଟି କରିକି ସବୁ ରଖୁଛନ୍ତି ଭଲ ଭାବରେ କରୁଛନ୍ତି। ଭଲ ବି ଲାଗ୍ ଠାକୁରଙ୍କ ସେ ରଥଯାତ୍ରାରେ ଯୋଗଦବା ପାଇଁ ତ ଭାରି ଇଚ୍ଛା ଯେତିକି ଯୋଉ ଆମେ ତ ପୁରୀ ଯାଇପାରିବାନି ଏଇଠି ରଥ ଟାଣି ଦେଉ କିି ଏଇଠି ଠାକୁରଙ୍କୁ ଦର୍ଶନ କରିକି ରହିବା କଥା ଆଉ।
ହଁ। ଏବେ ହେଉଛି ଯୋଉ ଅ କପିଳାସ ପାଖରେ ଗୋଟେ ଗାଁ ଦେଓଗାଁ ସେଠି ବି ପୁରା ଭଲ ଭାବରେ କରାହେଇଥିଲା ଆର ବର୍ଷ କାର୍ଡ ଫାର୍ଡ ବାଣ୍ଟ ଟିକେ ସବୁ ଆସିଥିଲେ ଏଠି କାର୍ଡ ଫାର୍ଡ ଦବା ପାଇଁ ନ କରାହେଇଥିଲେ ଯେ ସବୁ କାର୍ଡ଼ ଦେଇକି ହେଇଥିଲେ।
ହୁଁଁ ତମେ ସେଇ ବାଟେ ଆଉଚ ଯାଉଛ କେତେବେଳେ ଟିକେ ଜଗନ୍ନାଥ ମନ୍ଦିରରେ ପଶି ଆସିବ ଆଉ। ଦେଖିପାରିବ ଆଉ।
ମୁଁ ହଁ ମୁଁ ବସରେ ତ ପଳଉଚି
ହୁଁ।
ସାଇ ମନ୍ଦିର ବି ଭଲ ମନ୍ଦିର ଅଛନ୍ତି ସାଇ ମନ୍ଦିର।
ହଁ ମୁଁ ସାଇ ମନ୍ଦିର ଦେଖିଛି ଯାଇଛି ଢେଙ୍କ
ସାହି ଠାକୁରଙ୍କ ପାଖରେ ବସିଲେ ସେଠି ପୁରା ବସିବ ମନ ଖୋଲି ପୁରା ବଢିଆ ଶାନ୍ତି ଲାଗେ।
ହଁ ସେ ପରିବେଶ ଟା ହୁଁ ହଉ ହଉ ରଖୁଛି ଟିକେ ଆଁ କଣ ପୁଅ ଡାକିଲେଣି ହଉ। ।